ନମସ୍କାର।
ହ୍ୟାଲୋ।
ନମସ୍କାର।
ନମସ୍କାର।
କେମିତି ଅଛନ୍ତି।
ମୁଁ ଭଲ ଅ
ଅଛି ଆଉ ଘରେ ସମସ୍ତେ।
ଘରେ ବି ସମସ୍ତେ ଭଲ ଅଛନ୍ତି। ଆଉ ଆପଣ।
ହଁ ମୁଁ ବି ଭଲ ଅଛି।
ଓ ଆଉ କଣ କରୁଛନ୍ତି?
ଏଇ ଟିକେ ବାହାରକୁ ଯାଇଥିଲି। ପରିବା ପତ୍ର ଆଣିବାକୁ ଆସିକି ଏବେ ବସିଛି। ହଉ କଥା ହଉଛି ଆପଣଙ୍କ ସହିତ।
ଓହୋ ଯୋଉ ନା ମୁଁ କହିଲି କଣ ପରିବା ପା ଯୋଉ। ଆ ମାର୍କେଟ ଯାଇଥିଲେ ନା କଣ?
ହଁ ବଜାର ଯାଇଥିଲି ଏଠି ପାଖରେ। ସଉଦା ଆଉ ପନିପରିବା ନେଇକି ଆସିଲି ଫଳ।
ଓହୋ।
ଆଉ ଆଜି ମଧ୍ୟାହ୍ନ ଭୋଜନ ରେ କଣ ଖାଇଥିଲେ ଆପଣ?
ମୁଁ ଏମିତି ଭାତ, ଆଉ ଡାଲି ହେଇଥିଲା।
ଏ
ଛୁ ଛୁଇଁ ଭଜା ଆଉ। ମୁଁ କାକୁଡି ଦହି ସାଲାଡ଼ ଆଉ ଆପଣ।
ମୁଁ ଭାତ ଖାଇଥିଲି। ଡାଲି, ଶାଗ, ବଢ଼ି ଭଜା, ଆଉ ଦହି ବାଇଗଣ।
ଓୋ ଆଉ ଆପଣଙ୍କ ଆଡେ ବର୍ଷା ହେରିଆ କେମିତି କଣ ହେଲାଣି ନା ହେଇନି?
ହଁ ଏପଟେ ତ ବର୍ଷା ସବୁବେଳେ ମାନେ କାଲିଠୁ ସବୁବେଳେ ବର୍ଷା ହଉଛି। ମାନେ ଗୋଟେ ମିନିଟ ହବ ହବନି ମାନେ ଏଇଠି ମାନେ ଗାଡିରେ ଯାଉଥିବ ସାଙ୍ଗେ ସାଙ୍ଗେ ଗୋଟେ ଜାଗାରେ ବର୍ଷା ହଉଥ ଶହେ ମିଟର ଦୂରେ ବର୍ଷା ହଉନଥିବ ଏମିତି।
ଓହୋ। ଆମର ପୁରା ଲାଗିଛି କାଲି ଚାରିଟା ବେଳଠୁ ଏ ପର୍ଯ୍ୟନ୍ତ ପୁରା ବର୍ଷା ଜୋରେ ଜୋରେ ମାନେ ଯ ଜୋର ବି ହଉନି ସେ ଝିପି ଝିପି ଝିପିଝିପି କରିକି ରଖିଛି। ଯିମିତି ତମେ ଆଉ ବାହାରିକୁୁ ବି ବାହାରି ପାରିବନି। କିଛି କାମ ଫାମ ବାହାରିକି ଯାଇ କରିପାରିବନି।
ଲଘୁଚାପ ହେଇଛି ଇଏ ପୁରା ଆଗ ସପ୍ତାହ ପର୍ଯ୍ୟନ୍ତ ରହିବ ଏମିତି ପାଗ।
ହଁ ବା ଭାରି ହଇରାଣ କରୁଛି ଆଉ ଏବେ ବର୍ଷା ଆମର ଏପଟେ କଣ ପ୍ରୋବ୍ଲେମ ହେଇଛି ନା କଣ ପାଇଁ? ବର୍ଷା ତ ଯାହା ହଉଛି ହଉଛି ତା ସହିତ ଆମ ନେଟୱାର୍କ ପୁରା ସବ ପା ମାନେ ଜିଓ ଏୟାରଟେଲ କିଛି ବି କାମ କରୁନି।
ହଁ ବହୁ ଜଣଙ୍କର ସେୟା ହଉଛି ବା ମାନେ ଜମା ନେଟୱର୍କ ଆସୁ ଶୁନି ବହୁତ ଅସୁବିଧା ହଉଛି।
ଆମର ବା ଏଇଠି ହଁ ପୁରା ସମସ୍ତଙ୍କର ଏମତି ନୁହେଁ ଜଣେ ଅଧେଙ୍କର ପୁରା ଏଇ ନେଟୱର୍କ ତାରେ ହିଁ ପ୍ରୋବ୍ଲେମ ରହିଛି କଣ କହୁଛନ୍ତି ତ କଣ ଡିଜି ରେ ତେଲ ପକାଉନାହାଁନ୍ତି ନା କଣ ଏମିତି। କଣ ପ୍ରୋବ୍ଲେମ୍ ହଉଛି।
ରେ ମାନେ ଯୋଉଠି ଆ ଯଉ ନେଟାର୍କଟା ବସିଥିବ ସେଇଟା ଯଦି ପ୍ରୋବ୍ଲେଲ ହେଲା ସମସ୍ତଙ୍କର ପ୍ରୋବ୍ଲେମ ମାନେ ସେ ଅସୁବିଧା ହବ ନା ସେ ହଉଛି ଏ ଯୋଉ ବର୍ଷା ମାନେ ଖରା ବି ଯୋଉ ୟା ପୂର୍ବରୁ ହଉଥିଲା ଅସଯ୍ୟ। ଏ ସବୁ ମାନେ ପରିବେଶ ପ୍ରଦୂଷଣ ପାଇଁ କି।
ହଁ।
ମାନେ ଯୋଉ ଗଛ କାଟି ଦଉଛନ୍ତି। ତ ଅଦିନିଆ ବର୍ଷା ଖରା ବି ଅସଯ୍ୟ ନୁହଁ କି?
ହଁ ବା ଯୋରେ ମାନେ ଏଇ ବର୍ଷ ଯେତିକି ଖରା ଟା ହେଇଛି କୋଉ ବର୍ଷ ବି ହେଇ ନଥିଲା।
ହ ବହୁତ ଏ ଖରା ହେଇଛି ଵର୍ଷା
ମତେ ଲାଗୁଚ ଆର ବର୍ଷ କୁ ଆହୁରି ଜୋର କାଳେ ଖରା ହବ ଜୋର ଆଠୁ ବି।
ମାନେ ଗଛ କାଟି ଦଉଛ ନା ବୃକ୍ଷରୋପଣ ହଉନି ଗଛ ଯୋଉ ମାତ୍ରାରେ କାଟୁଛନ୍ତି ଗ ଛ ଲଗଉନାହାନ୍ତି। ତ ହବ ହି ଏମିତି ତ ଆମକୁ ଗୋଟେ କିଛି ପଦକ୍ଷେପ ନବାକୁ ପଡିବ। ଯେମିତି ଆଗ ବର୍ଷକୁ ସେମିତି ଖରା ଟା କମ ହୁଏ ମାନେ ଗଛ ବହୁତ ଲଗେଇଲେ ଯାଇକି ଏଇଟା ମାନେ ସମତୁଲ୍ୟ ହେଇପାରିବ। ଆଚ୍ଛା ଯୋଉ ଅନୁସାରେ କାଟୁଛନ୍ତି ତାହେଲେ କଣ କରିହବ ଏ ଯୋ ପ୍ରଦୂଷଣକୁ ରୋକିବା ପାଇଁ କେମିତି କଣ କଲେ ବୃକ୍ଷରୋପ କଣ କରିହବ କିଛି ଆଇଡିଆ ମାନେ କିଛି ଯଦି ଥାଏ କିଛି ଆସୁଥାଏ ମନକୁ କିଛି କହିପାରିବ।
ହଁ ମତେ ଲାଗୁଛି ଯୋଉ ରାସ୍ତା କଡରେ ଯୋଉ ବଡ ବଡ ଗଛ ଗୁରା ରହୁଛି ଆମେ ତ ଆଉ ଗଛ ଲଗେଇଲେ ସାଙ୍ଗେ ସାଙ୍ଗେ ତ ହେଇଯିବନି ନା? ଯାହାହେଲେ ବି ଉ ସେମିତିଆ ଗଛ ପଚାଶ ଷାଠିଏ ବର୍ଷର ଗଛ ଅ ଟା ଯେମିତି ଗୋଟେ ଗୋଟେ ଝାଙ୍କାଳିଆ ହେଇକି ଯେମିତି ଇଏ ହେଇଥିବ ଆଉ ସାଙ୍ଗେ ସାଙ୍ଗେ ଲଗେଇଲେ ସେ ବଡ ବଡ ଗଛଗରା ହବନି। ତାଠୁ ଭଲ ଯୋଉ ଗଛ ଗଡା ଅଛି ତାକୁ ଯେମିତି ନେଇ କି ଅଲଗା ଜାଗାରେ ରଖିପାରିବ ସେଟା ଟିକେ ପଇସା ପତ୍ର ଟିକେ ଅଧିକ କାଳେ ଖର୍ଚ୍ଚ ହୁଏ ଯେମିତି। ବିଦେଶ ମାନଙ୍କର ଏଇ ଜିନିଷଟା ହୁଏ ଯେଉଁ ରାସ୍ତା କଡ଼ରେ କି ଯୋଉ ଗଛ ପଛ ଥାଏ ସେଟାକୁ ଅଲଗା ଜାଗାରେ ନେଇକି ନା ଲଗାନ୍ତି। ସେଟା ତାଙ୍କର ରାସ୍ତା କାମକୁ କାମ ହୁଏ ତାଙ୍କର ଗଛଟା ବି ବି ଆଉ ନଷ୍ଟ ହେଲାନି। ଗମେଣ୍ଟ ଲଗେଇ ଦଉଛି ଗଛ ଆଉ ତାର ଯତ୍ନ ନଉନି। ଏରା ଗାଈ ଗୋରୁ ଯୋଉ ଚଳିଲେ ସେମାନେ ବି ଖାଇଲେ। ଆଉ କଣ୍ଟା ବାଡ ଯୋଉ ଚାରିପଟେ ଦଉଛି। ତମେ ତ ଜାଣୁଥିବ ଆଜିକାଲି କେମିତି ଲୋକ ସେଟା ସବୁ ଧରିକି ଆସଛନ୍ତି ଘରକୁ ଗଛ ବି ଗମେଣ୍ଟ ଦେଲେ ବି ଆଉ ଲଗଉନାହାନ୍ତି ବି କେତେ ଆଡେ।
ହଁ। ହଁ ସେଇଟା ତ ଗୋଟେ ବଢିଆ କଥା ମାନେ କିନ୍ତୁ ଆମର ଏପଟେ। ସେତିକି ଗଛକୁ ଉଠେଇକି ଲଗେଇକି କରିପାରିବେ କି ସେତିକି ମାନେ କହିଲେ ହବ ମାନେ ଆମର ଏପଟେ ଲୋକାଲ ଏରିଆକୁ କେମିତି କଣ କରିହବ?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
ଓ ନହେଲେ ଆମେ ମାନେ ଆଗତ ଭବିଷ୍ୟତ ପାଇଁ କି ଏବେଠୁ ଯଦି କିଛି କିଛି ବୃକ୍ଷରୋପଣ କରୁ କଲେଜ ସ୍କୁଲ ମାନଙ୍କରେ ଯାଇକି। ଯୋଉ ପିଲାଙ୍କୁ ପ୍ରୋତ୍ସାହନ ଦେଇକି ଗାଁ ଗାଁ ବୁଲିକି। କିଛି ସମସ୍ତେ କିଛି କିଛି ଗୋଟେ ଗୋଟେ ଗଛ ଲଗେଇବେ। ଆଗକୁ ଦଶ ବର୍ଷ ପନ୍ଦର ବର୍ଷ ପରେ ହୁଏତ ଟିକେ ଆମକୁ ଏତେ ପ୍ରଦୂଷଣ ହଉ ହବନି। ଏବେଠୁ ଯଦି ମାନେ ପଦକ୍ଷେପ ନ ନିଆଯିବ ନହେଲେ ଆଉ ପାଞ୍ଚ ବର୍ଷ ଦଶ ବର୍ଷ ପରେ ତ ବହୁତ ହି ଖରା ହବ? ନା ବାହାରକୁ ହିଁ ବାହାରି ହବନି।
ହଁ ଖରା ମାନେ ହବ ତ ଦେଖୁନ ଏଇ ଏବେ ତଥାପି ଗାଁ ଗୋ ଟାଉନ ବଜାର ତ ସବୁ କାଟି କୁଟା ଦେଲେଣି। ଗାଁ ମାନଙ୍କରେ ଏତେ ଗଛହରିକା ଥାଇ କି ବି ଜଙ୍ଗଲ ଏରିଆର ଥାଇ କି ବି ଗାଁ ଏରିଆରେ ବି ଏଇ ବର୍ଷ ଏ ଏତେ ଜୋରେ ଗରମ ହେଇଚି, ମାନେ ଜ ମାନେ ସମସ୍ତେ ଏଥର ଏସି ଆଣିଚନ୍ତି ଭାରି। ଏଥର ସମସ୍ତେ ଆଣିଛନ୍ତି ଭାରି ଏସିି। ଆଉ ରହି ହଉନି, ରହିବେ କେମିତି ଲୋକ ଗୁରା?
ହଁ ଯୋଉ ଯୋଉ ଶତ ଶୀତ ଯୋଉ ମ ତାପମାନ ଯନ୍ତ୍ର ଯୋଉ ସିଏ ବି ମାନେ ବହୁତ ଜାଗାରେ ଫା ଫାଟି ଯାଇନି କି ଅତ୍ୟଧିକ ଗରମ ହେଇକି, ପେପର ନ୍ୟୁଜ୍ ମାନଙ୍କରେ ଦେଖି
ହୁଁ ହୁଁ, ସେ ଯେତିକି ପ୍ରଦୂଷଣ କରୁଛି ଏସି ଯାହାହେଲେ ବି କଲେ ବି ଲୋକ ବାଧ୍ୟ ହଉଛନ୍ତି, ଆଣିବା ପାଇଁ ଆଉ
ହଁ ଅତ୍ୟଧିକ ଗରମ ସହ୍ୟ ହେଇପାରୁନି, ଜମା ବି
ହଁ କଣ ଜଣେ ଦି ଜଣ ଚାହିଁଲେ କରିପାରିବେ କି, ସମସ୍ତେ ମିଶି କି ଗୋଟେ ହଁ କାମ କଲେ ହବ, ମାନେ ଦଶ ଜଣ ଲୋକ କୁ ଯଦି ଲଗେଇଥିବେ, ଆଉ ଜଣେ ନ ଲଗେଇଥିବ ସେଇଟା ସେମ ତ ସେମିତି ହିଁ ଗରମ ତ ଲାଗିବ।
ହଁ ଲାଗିବ।
ହଁ ସେମିତି ସେଇଥିପାଇଁ ଆର ଗାଁ ଲୋକଟା ବି ଆଣିକି ଲଗଉଛି, ଆଉ।
ହଁ ନା ଆମକୁ ଆକ୍ଚୁଆଲି ମାନେ ନିଜ ନିଜ ଗାଁ ରୁ ଆରମ୍ଭ କରିବାକୁ ପଡିବ, ଯେ ଆମେ ପ୍ରତି ଗାଁ ରେ ଗୋଟେ ମାନେ ଲୋକ ମାନଙ୍କ ସହିତ କଥାବାର୍ତ୍ତା ହେଇକି, ଯେ ଆମେ ପ୍ରତ୍ୟେକ ଗୋଟେ ଗୋଟେ ଗଛ ଗଛ ଲଗେଇବା, ଆଉ ଗୋଟେ ଗୋଟେ ମାସରେ ମାନେ ଆମେ ଯଉ ଗାଡି ମ ମଟର ଗାଡି ଏ ସବୁ ବ୍ୟବହାର କରିବାନେହିଁ, ତ ଟିକିଏ ପ୍ରଦୂଷଣ କମିଯିବ। ଏଠି ଛୋଟ ଛୋଟ ଗୋଟେ ଗୋଟେ ପଦକ୍ଷେପ ନେଲେ, ଯାଇକି ମାନେ କିଛି ନା କିଛି ଟିକେ ମାନେ ପରିବର୍ତ୍ତ ତନ ଆସିବ, ଯେମତି ଛୋଟ ଛୋଟ ଟିକେ ଟିକେ ପଇସା ଆମେ ଜମା କରିକିରି ବଳ ଆସୁ। କେ ବଡ ଏମାଉଣ୍ଟୁ ହୁଏନି କି ପଇସା, ତ ଏମିତି ଛୋଟ ଛୋଟ ପଦକ୍ଷେପ୍ ନେଇ ହବ। ହଁ, ମୁ ଭାବୁଛି, ନା
ହୁଁ, ହଁ ସେଟା ତ ଠିକ୍ କଥା। ମାନେ ଗାଁରେ ଯୋଉ ଲୋକମାନେ ରହିଚନ୍ତି, ଯୋଉ ଏରିଆ ରେ। କି ରାସ୍ତା କଡରେ ଗଛ ଲଗେଇବା। ଆଉ ନହେଲେ ନିଜ ବାରିପଟେ ବି ଗାଁ ମାନଙ୍କରେ ତ ବହୁତ୍ ଜା ଗା ଥାଏ ନା, ସେଠି ଚାରିପଟେ ବଡ ବଡ ଗଛ ଲଗେଇବା। ଆଉ ମାନେ କଣ ଯୋଉରା ରୋଡ ଫୋଡ଼ ଯୋଉରା ତିଆରି ହୋଉଚି। ସେଇ ଗଛ ଗୁରା ବି ଯୋଉରା ଲଗା ଯାଇଚି ବି ସେମାନଙ୍କୁ ଟିକେ ଧ୍ୟାନ ଦବା, ଯୋଉରା ଲଗା ଯାଇଛି ସେମାନଙ୍କୁ ଟିକେ ପାଣିପତ୍ର ଦବା। ଅ ସେରା ସବୁ ଏମିତି ଧ୍ୟାନ ନଦେଲେ ଯୋଉରା ହେଇଚି ବି ସେରା ବି ନଷ୍ଟ। ନଷ୍ଟ ହେଇଯିବ।
ହଁ ସେ ନଷ୍ଟହେ
ହୁଁ। ହଁ, ଏବେ ଆମ ଗାଁ ରେ ଦିଟା ଗଛ ଲାଗିଥିଲା, ମାନେ ରାସ୍ତା ଏପଟେ ଗୋଟେ ଗଛ ସେପଟେ ଗଛ ଗଛ ଆଉ ସବୁବେଳେ ଦେଖି ଦେଖି ମୋ ଥରେ ପଚାରିଥିଲି, ଏଇ ଗଛ ଗୁରା କଣ ପାଇଁ? କଣ କହନ୍ତି, ଶାଳ ଆଉ ବରଗଛ। ଆଉ କଣ ହୁଅ, ହେଟା ଆଉ ଗୋଟେ ଗୋଟେ ଭଲ ଗଛ ଗଛ ନାଁଟା ମୋର ମନେ ବନେ, ଆଗ କାଳରେ କଣ ଗଛ ଦି ଜଣଙ୍କୁ ବାହାଘର କରୁଥୁଲେ, ଆଉ ଗଛ କାଟନ୍ତିନି ଲୋକଙ୍କ ମନରେ ଥିଲା। ଆଜି ପର୍ଯ୍ୟନ୍ତ ବି ସେ ଗଛ ଦିଟା ଅ ଅଛି ଶହେ ବର୍ଷ ନ ବର୍ଷ ପୁରଣ ମାନେ ଏ ପଛର ଗଛ ଏଇରା ବହୁତ୍ ପୁରୁଣା ଗଛ। ସବୁ ଗଛ କଟା ହେଇଚି ରାସ୍ତା କଡରେ ଏଇ ଦିଟା ଗଛ କାଟି ନାହାନ୍ତି। ଲୋକଙ୍କ ମେଣ୍ଟାଲିଟି ଏମିତି ହେଇକି ରହିଛି ଆଉ।
ହଁ ହଁ ଆଉ ସେପଟେ ତମର ଯୋଉ ଚାଷ ଜମି ବଗରା ଥିବ?
ହଁ ହଁ ଆମର ଚାଷ ବାସ ଏପଟେ
କଣ ମାନେ ପନିପରିବା?
ହଁ ପନିପରିବା ତ ସମସ୍ତେ ନିଜ ବାରିରେ ଲଗାନ୍ତି। ଆଉ ଆମର ଯୋଉ ବିଲ ଫିଲରେ ସବୁ ଚାଷ ବି ହୁଏ ଧାନ। ଗହମ ଅ କୋଳଥ, ସୋରିଷ ବି କରନ୍ତି। ଏ ମୁଗ, ବିରି ଏରା ସବୁ ବିଲରେ କରନ୍ତି। ଆଉ ଆରି ମାନଙ୍କର ତ ସବୁ। ପନିପରିବା ସବୁ ଲଗାନ୍ତି ବାଇଗଣ ଜହ୍ନି ଫନି ସବୁ ସିଜିନ ଅନୁସାରେ ଆଉ ଯୋଉ ସିଜିନ ରେ ଯୋଉଟା ହବ ସେ ଅନୁସାରେ ଗଛେ ଲଗାନ୍ତି ଆଉ।
ଆମ ସେପଟେ ମୁଁ ଶୁଣିଛି ଆଖୁ ହୁଏ ନା ବେଶୀ?
ନାଇଁ ନାଇଁ ଆମର ଏପଟେ ଆଖୁ କାହିଁକି ବେଶି ଆମର ଏପଟେ ହଉଛି କାଜୁ
ଓହୋ କାଜୁ କାଜୁ ତ ବହୁତ ଦାମ ମାନେ ଭଲ।
ଏଠି ଆପଣ ମାନେ ସମସ୍ତଙ୍କ ବାରି ମାନେ ଘର ପଛପଟେ ଯାହାହେଲେ ବି ଦଶ, କୋଡିଏ କାଜୁ ଥିବ।
ସମସ୍ତଙ୍କର ସେଇ କାଜୁ ସମସ୍ତେ ବିକ୍ରି କରୁଥିବେ ତ?
ହଁ ମୁଁ ବିକ୍ରି କରୁଛନ୍ତି ଯେହେତୁ ଗାଁ ଏରିଆ ଟା ନା ଆଉ ଯେତିକି ଗୋଟ ଗୋଟେ ରେଟେ ହବା କଥା ଏଇଠି ସେମାନଙ୍କ ପାଖକୁ ସେତିକି ରେଟେ ଟା ଆସୁନି। ବହୁତ ମାନେ ଷ୍ଟେପ ବାଇ ଷ୍ଟେପ ବାଇ ଯାଉଛି ନା। ଏମାନେେ ପୁରା କମରେ ବିକା ହଉଚି ଏଠି ଆଉ।
ହୁଁ ହୁଁ ନହେଲେ ବାହାରେ ତ ହଜାର ଟଙ୍କା ଆଠଶହ ଟଙ୍କା କେଜି ଯଦି ସେ ଲୋକଙ୍କୁ ସେଇ ମାନେ ଯୋଉ ଡାଇରେକ୍ଟ ଯୋଉ କମ୍ପାନୀ କି ଗୋଟେ ବିକ୍ରି କରିପାରନ୍ତେ ଭଲ ତାଙ୍କର ଗୋଟେ ଲାଭ ହୁଅନ୍ତା ଗରିବ ଲୋକ
ହୁଁ ହଁ। ସେଟା ଗୋଟେ ଅଛି ବି ଏଇଠି ଆମ ଗାଁରେ ସମସ୍ ରେ ଏଠି କାଜୁ ଫାଜୁ ସମସ୍ତଙ୍କର ଅଛି ଏମାନେ ବିକନ୍ତି ଲୋକ
ହୁଁ ହୁଁ। ଯାହା ହଉ କଥା ହେଇକି ବହୁତ ଭଲ ଲାଗିଲା। ଆଉ କେତେବେଳେ ହଁ କେତେବେଳେ ଫ୍ରି ହେଲେ କଲ କରିବ ଆଉ। ଆଉ ନମସ୍କାର।
ନମସ୍କାର।